ହାଲୋ।
ହାଲୋ।
ହଁ କଣ କରୁଚ?
ଏ ଛାତ ଉପରେ ଟିକେ ବୁଲୁଥିଲି ଆଉ ଆପଣ କଣ କରୁଚନ୍ତି?
ହ ଏଇତ ସନ୍ଧ୍ୟାବେଳେ ଏଇ ଟିକେ ବସିବା କଥା ବାଲକୁନିରେ ଟିକେ ବସିଚି ଆଉ।
ବାଲକୋନିରେ ବସିକି ବାହାର ଦୃଶ୍ୟ ସବୁ ଉପଭୋଗ କରୁଚନ୍ତି ଆଉ।
ହଁ। ଆମେ ଆକ୍ଚୁୟାଲି ଏଇଥରକ ଯାଇଥିଲୁ ନା ଗୋଟେ ଢେଙ୍କାନାଳ ପାଖରେ ଗୋଟେ ଥିଲା ୱାଟର ପାର୍କ। ହଁ ଏଇଠି ତ ଭୁବନେଶ୍ଵରରେ ଗୋଟେ ଖୋର୍ଦ୍ଧା ପାଖରେ ହେଇଛି ତମେ ଜାଣିଛ?
ହଁ ୱାଣ୍ଡରେଲା।
ୱାଣ୍ଡରଲା ଆସୁଛ କେବେ?
ନାଇଁ ଯାଇନ୍।
ଆସିନ ନା।
ନାଇଁ।
ଏଇ ଆମେ ଯାଇଥିଲୁ ଏଇ ଢେଙ୍କାନାଳ ଯାଇଥିଲୁ କଣ ଏଇ ପୁଅ ଖାଲି ହେଲା ଆ ସରିଛି ପରୀକ୍ଷା ଚାଲ ମାମା ବୁଲିକି ଆସିବା ବାବା ଚାଲ ବୁଲିକି ଆସିବା। ତାପରେ ତା ବାବା କହିଲେ ରହ ଗୋଟେ ଜାଗାକୁ ନେଇଯିବା ଗୋଟେ ଦିନ ରହିବା।
ସେଟା କୋଉଠି ଢେଙ୍କା ସତ୍ୟ ନାରାୟଣ ହଁ ହଁ ହଁ ଏସ୍ ଏସ୍ଏନ୍ ଏସ୍ଏନ୍ ଇକୋରିସନ୍ ମୁଁ ତାର ପୁରା ନାଁ ଟା ବି ଜାଣିନି ଏସ ହଁ ସତ୍ୟନାରାୟଣୀ ଇକୋ ରିସର୍ଚ୍ଚ ସେଇଠି ଯାଇଥିଲୁ। ଗୋଟେ ଦିନ ଆଗରୁ ବୁକିଂ କଲୁ। ସେଇଠି ଗୋଟେ ଛୋଟ ପାକ୍ ଅ ଅଛି ଅ ୱାଟର ପାର୍କ। ଅ ବେଶୀ ବଡ
ହଁ ନାହିଁ ଏଇଟା ନୂଆଟା ହେଇଛି ଛୋଟ ଟା।
ହଁ। ତା ଭିତରୁକୁ ଯେମିତି ଭଲ ଅଛି ଖେଳା ଖେଳି କରିବା ପାଇଁ ଛୋଟ ଛୋଟ ଛୁଆଙ୍କୁ ନେଇକି। ବହୁତ ଭଲ ମାନେ କଣ କିଲ ଫିଲ୍ଡ ଅଛି ପାର୍କ ଟାଇପ ର ଅଛି। ଆଉ ତମର ସବୁ ପ୍ରକାର ଆନିମଲ୍ସ୍ ଛୋଟ ଛୁଆ କୁ ନେଲେ। ସେମାନେ ବହୁତ ଖୁସି ରହିବେ।
ହଁ ହଁ।
ଇଏ ବେଶୀ ନାଇଁ ଏସିି ହୋଟେଲ ବାଇଶହ ତେଇଶହ ଏମିତି ନଉଛନ୍ତି। ପର ଡେ ଗୋଟେ ଦିନକୁ ପ୍ଲସ୍ ଅ ତମର ସେଇଠି ଯାଇକି ୱାଟର ପାର୍କ ତମର ହୋଟେଲରେ ଦେବେ ବି ତମକୁ ସବୁ ଚାହା କଫ ଫି କିଛି ମଗେଇବାକୁ ପଡିବନି ବି ତମେ ନିଜେ ଗୋଟେ ଦିନ ପାଇଁ ସେମାନେ ଦେଇ ଦଉଛନ୍ତି। ତିନି ଚାରିଟା ହଁ ଚା କଫି ପୁରା ନର୍ମାଲ ଲୋକ ଖାଇବା ତ ଖାଇବେ। ସକାଳ ଖାଇଆଟା କିନ୍ତୁ ବ୍ରେ ଜଳଖିଆଟା କିନ୍ତୁ ଫ୍ରି। ଯାହା ଖାଇପାରିବ। ପୁରୀ ଅଛି, ଇଡଲି ଅ ଅଛି, ତମର ଉପମା ଅଛି, ଆଉ ଏ ଯୋଉ ବ୍ରେଡ ସ୍ୟାଣ୍ଡ ସ୍ୟାନଡ୍ଉଇଚ ଏଇ ଯୋଉ କହୁଛି ବା ବହୁତ ଯାଇଥିଲୁ ଗୋଟେ ଦିନ ରହିଲୁ ମୋ ମା, ବାପା ଆଉ ମୋର ଜଣେ ମାଉସୀ, ଏମତି ସବୁ ଯାଇଥିଲୁ ମିଶିକି। କି ସୁନ୍ଦର ଲାଗିଲା ସତ ତାରେ ମାନେ କଣ କହିଲ, ସବୁଦିନ ଘରେ ରହିଲେ ଟିକେ ବୋର ଲାଗେନି କି?
ହଁ ହଁ। ମଝିରେ ମଝିରେ ଟିକେ ବୁଲିଆ ପାଇଁ ପଳେଇଲେ
ହଁ। ଏଇ କିଏ ସଖାଳୁ ଉଠ, କାମ କର, ଫୁଣି ଏୟା କର, ସେୟା କର ଟିକେ ଯାଇ ଗୋଟେ ଦିନ ରହି ଦେଇକି ଆସିଲେ ଟିକେ ମାଇଣ୍ଡ ଟା ଫ୍ରେଶସ ଲାଗେ। ଉମ୍ ତ ସେଇ ଯାଇଥିଲୁ, ପୁରା ଗୋଟେ ଦିନ କିନ୍ତୁ ବହୁତ ଭିତରକୁ କିନ୍ତୁ।
ହଁ ଟିକେ ଭିତର ଆଡେ ସେଇଟା।
ହୁଁ ବହୁତ ଭିତରେ। ତମେ ଆ ଯାଇଚ କେବେ?
ନା ଯାଇନି, ଜାଣିଛି।
ଓହୋ, ବହୁତ ଭିତରେ କିନ୍ତୁ ଭଲ ଲାଗିଲା। ମାନେ ଗୋଟେ ମାନେ ଦୁନ ମାନେ ତମ ନିଜ ଏରିଆରୁୁ ବାହାରିକି ଯାଇ ଗୋଟେ ଜାଗାରେ ରହିବା ହୋଟେଲରେ ଖାଇବା, ପିଇବା, ଟିକେ ଏନ୍ଜୟ କରିଆ ଏଇଆ ଆଉ।
ଏଇ ବର୍ଷ ଆମ ଖୁଦୁରୁକୁଣୀ ପିଲା ସବୁ କହୁଥିଲେ ଯେ ଯିବା, ମୁଁ ତ ଏଇ ବାହାଘର ତ ଏ ହେଲାକି ଏ ଅଳ୍ପ ଦିନ ହେଇଛି ଯେ ସାତ ମାସେ, ତା ଇଏ ତା ମୋ ବାହାଘର ଜଷ୍ଟ ପୂର୍ବ
ଏଇ ବର୍ଷ ତ ଫାଷ୍ଟ ଖୁଦୁରୁକୁଣୀ ବୋଧେ ହବ?
ହଁ ଏଇଟା ଫାଷ୍ଟ ଖୁଦୁରୁକୁଣୀ। ହଁ ଏଇ ଯୋଉ ହଁ, ଘରକୁ ଯିବି।
ହୁଁ-ହୁଁ-ହୁଁ।
ଘରକୁ ଯାହାହେଲେ ଏଇନୁ କହିବି ରହିବା ପାଇଁ, ଯେ ଦିନିଆ କେତ ନି ଦିନ ଛାଡିବେ ଇ ହିଁ ହଁ। ହଁ ଯେତିକି ଦିନ କହିବେ ଆଠ ଦିନ, କି ପନ୍ଦର ଦିନ, ଯାହା କହିବେ ସେତିକି କହିକି ଆସିବି ହାରି ପୁଣି ଆଉ।
ହୁଁ। ସେଇ ପୁରା ଲାଷ୍ଟ ଖୁଦୁରୁକୁଣୀ ଯାଏଁ ରହି, ସବୁ ଛୁଆ ବୁଲି ବୁଝିପାରୁଛ ନା ନାଇଁ?
ହଁ। ଆଉ ଯୋଉ ଯୋଉ ଦିଦି ବାହା ହେଇଯାଇଥିବ, ସେ ଯାହା ପଇସା ପତ୍ର ପୁଣି ଦେବେ, ମୁଁ କହିଦେଇଛି ଆଙ୍କୁ ମୁଁ କହିଲି ଦେଇ ଦବ ଯାହା କହିବି ଛୁଆ।
ଉଁ ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ।
ଏଇଟା ମାନେ ମୋର ମାଗିବାକୁ ପଡିବନି ଏଟା ଆମର ହେଇଯାଇଛି ଖୁଦୁରୁକୁଣୀ ଗ୍ରୁପରେ ହେଇଯାଇଛି, ବାହାଘର ହେଲା ତ ଏଇ ବର୍ଷ, ଆର ବର୍ଷ ଖୁଦୁରୁକୁଣୀ ପୂର୍ବରୁ ତମ ଦେଇଦବ। ପଇସାଟା କି ଖୁଦୁରୁକୁଣୀ ଭିତରେ ଦେଇଦବ। ତମେ ଯେତେ ପାଆଁଶ ପାଆଁ ପାଆଁଶଟା ଷ୍ଟାର୍ଟିଂ। ତାପରକୁ ତମେ ଯେ ଯା ମାନେ ଯାହା ସ୍ୱାମୀ ଯୋଉ ଅନୁସାରେ ଚାକିରୀ କରିଛନ୍ତି, ଧର କିଏ ଗମେଣ୍ଟ ଜବ କରି ଚନ୍ତି, କିଏ ଆର୍ମିରେ ଅଛନ୍ତି, କି କିଏ ପୋଲିସ ଅଛନ୍ତି, କି କିଏ କଣ ତାହେଲେ ସେ ତ ଟିକେ ଚାହିଁଲେ ତ ଅଧିକ ଦେଇପାରିବ ନା, ପନ୍ଦରଶ, ଦି ହଜାର, ତିନି ହଜାର। ଆଉ ନହେଲେ ନାହିଁ ଏମିତି ନର୍ମାଲି ପାଆଁଶ ଟଙ୍କା।
ଉଁ-ହୁଁ-ହୁଁ-ହୁଁ-ହୁଁ।
ସବୁ ସେ ପଇସା ସବୁ ଦିଅନ୍ତି, ସେ ପଇସା ସବୁ ଆମେ ଏକାଠି ରଖ ରଖି, ରଖି, ରଖି, ରଖି ସେଇଟା ସୁଧକୁ ବଢ଼ାଉ, ଗ୍ରୁପରେ। ଯଦି ବର୍ଷକୁ ଦି ଚାରି ଛୋଟ ଛୁଆ ଭାଇ ବୋଲି ଚାରି ପାଞ୍ଚ ହଜାର ହେଇରା ଦେଲେ, ତାପରେ ଆମର ଚାନ୍ଦା ହୁଏ ଚାରିଶ ପାଆଁଶ ଲେଖାଏଁ
ହୁଁ ହୁଁ ହୁଁ।
ସେ ପଇସା ସେ ପଇସା ସବୁ ପୂଜା ଯାହା ଠାକୁରଙ୍କର ପୂଜା ହେଲା, ତାପରେ ଆମେ ଗଣେଶ ପୂଜା ପିଲାଙ୍କ ସହିତ ମିଶିକି ଭସାଣି କରୁ। ତାଙ୍କ ସହିତ ମିଶିକି ଯେହେତୁ କରୁ, ଆମକୁ ଆଉ ବେଶୀ ତାଙ୍କୁ ପଇସା ଦବାକୁ ପଡେନି। ସେମାନେ ତ ଆମ ଭାଇ ତାଙ୍କରି ପାଇଁ ତ ଆମେ ଓସା କରୁଛୁ ସେ ଦୁଇ ଚାରି ହଜାର ଟଙ୍କା ତାଙ୍କୁ ଦେଇଦଉ ସେ ତାଙ୍କ ସାଙ୍ଗରେ ଆମର ଭସାଣି କରିଦିଅନ୍ତି ତାପରେ ସେଠୁ ଯୋଉ ରେଷ୍ଟ ପଇସା ବଳିଲା। ସେ ତାଙ୍କ ସାଙ୍ଗେ ଆମେ ଗଣେଶ ପୂଜା ପିଲା ଆଉ ଖୁଦୁରୁକୁଣୀ ପିଲା। ଦିଗ୍ରୁପ୍ ମିିସିକି ବୁଲିବା ପାଇଁଯାଉ। ପୁରୀ ହଉ କି ଯୁଆଡେ ହଉ ବୁଲିବା ପାଇଁ ଯାଉ କିନ୍ତୁ ଆମ ଯେହେତୁ ଟ୍ରେନ ଲାଇନ ପାଖ ମୋ ଘରଠୁ ପାଞ୍ଚଶହ ମିଟର ଦୂରରେ ଆମର ଟ୍ରେନ। ଷ୍ଟେସନ ତେଣୁ ଆମକୁ ପ୍ରାୟ ଟ୍ରେନରେ ଯୁଆଡ଼େ ଯିବାକୁ ସୁବିଧା କିଛି ମାନେ ବେଶି ଝିନ୍ଝଟ୍ ନାହିଁ।
ଭଲ ଟ୍ରେନରେ ଗଲେ ମଜା ନା ଗ୍ରୁପ ଥେଇକି ଯିବ।
ଗ୍ରୁପ ହେଇକି ଯିବ, ଟ୍ରେନ ରେ ଯିବ, ସେ ମଜ୍
ହଁ, ହଁ, ଖୁସି ହସ ଖୁସି ଖାଇବା ପିଇବା ସବୁଥିରେ ଭଲ ଲାଗିବ।
ଖାଲିଟା ହେ ହେ ହେ ହେଇ ହେଇଯିବେ।
ଓହୋ! ସେଇତ ଆଉ, ଆଉ ମାଁ ଆଗକୁ ଆଉ ହେଁ ହେଁ ଆଉ ମିଳିବ କି? ତମେ ସତ ଭାବ। ନାଁ। ଆ ସେଇ ଯୋଉ, ତମ ମାନେ ଯୋଉଟା ବାହା ହେଇଥିବ, ମାନେ ବାହା ହେଇନଥିଲେ ଯୋଉ ସବୁ ଖୁସି ଗୁଡା ସେଗୁଡା ହେଇଗଲା ପରେ ବହୁତ କମ୍ ଏଇ ବର୍ଷେ ଯାହା ଖୁସି। ତା'ପରେ ଛୁଆ ପିଲା ହେଇଗଲା ପରେ, ଏଇ ତେ କ ଆକୁ ଟେକ, ଏ ସିଏ ଖାଇନି, ସିଏ କେଁ କେଁ ହେଲାଣି, ସେଇଗୁଡା ସବୁ ଦେଖି ଦେଖି ଜୀବନ ଗଲା।
ତା'ପରେ ଯଦି ବି ଫ୍ୟାମିଲି ସହିତ କୁଆଡେ ବୁଲିବାକୁ ଗଲ? ଆଗ ହାତରେ ମର ଓଢଣିି ଦିଅ, ତା'ପରେ ଯୋଉ କଥା।
ହୁଁ, ହୁଁ ଆଉ ସେଠି ଫ୍ରୀ ନାହିଁ। ସେଠି କେମିତି ତମେ ଆଉ-ଉ, ଏତ୍ ତେ ମନ ଖୋଲାରେ ବୁଲି ପାରିବ କି? ହଁ।
ଥିବେ, ଦେଢଶୂୁର ଥିବେ, ଯା ଥିବେ,
ହଁ, ତମେ ସେଇଠି କଥା କହିବ ବି, ତମ ସଂଯତରେ ଫୁଣି। ହେଁ ହେଁ ହେଇପାରିବନି। ଦେଖିଲ ଅନେଇ ହ ଅନେଇ ଦେବେ, କି ତମ ଗୋଟେ କଣ କହିଦେଲେ ଦେଖିଦ, ଅନେଇଦେଲା ମା ତମ ମାନେ ଜାଣିବ ଯେ ମୁଁ, ଭୁଲ୍ ଗୋଟେ କଣ କରିଦେଲି। ନାଇଁ ସେଇଟା ହୁଏ।
ଆଉ, ସ୍ପେଶସିଆଲି ପୁରୀ ଗଲେ ସମୁଦ୍ର ଗାଧୁଆଟା, ତ ତା ମଜା ସବୁଠୁ ଅଲଗା।
ଓହଃ
ସମସ୍ତେ ଯାଇକି ସେ ପାହାନ୍ତା, ପାହାନ୍ତା। ତାରୁ ବିଚ୍ ରେ ପହଞ୍ଚି ଯିବେ, ତା, 'ପରେ ଚେନ୍ ଚାନ୍ ସବୁ କରିଦେବେ ହାପ୍ ପେଣ୍ଟ ଖଣ୍ଡେ ଖଣ୍ଡେ କି କିଏ, ଲେଗିନ୍ସକୁ ଟପ୍ ଗୋଟେ ଗୋଟେ ପିନ୍ଧିଦେବେ? ତା'ପରେ ଏ ତ-ଅ ଚାଲିବ ଆଉ। ଗାଧୁଆ ଗାଧୁଆ ଗାଧୁଆ ଗାଧୁଆ ଗାଧୁଆ ଗାଧୁଆ କଷି-ଇ ଛଅ ଟା ସାତଟାଯାଙ୍କେ ବୋଲି ପାହାନ୍ତାରୁ ଗାଧେଇବେ, ଯେ ସୂର୍ଯ୍ୟ ପଡିଲା ଠୁକି ସାତଟା ତାଞ୍ଜ୍ ଭଳି ଖାଲି ଗାଧ୍
ଆମେ ବା ଯେମିତି ଥରେ ଯାଇଥିଲୁ, ମାନେ ମୋ ବାହାଘର ହେଇଯାଇଥିଲା। ମୋ ଭଉଣୀ ବାହା ହେଇ ନଥିଲା। ଭାଇ ବାହାହେଇନଥଲା। ନା ମୋ ଭଉଣୀ, ଭାଇ, ମୁଁ, ମୋ ମାନେ ସ୍ଵାମୀ, ପୁଅ ଆଉ, ମୋ ମାଁ। ମୋ ମାଁ ମାନେ ତ ଆମେ ସବୁ ଯାଇଥିଲୁ। ପୁରା ମାନେ ହୋଟେଲରେ ଆମେ ଦି ତିନି ଦିନ ରହିଲୁୁ, ମାନେ ଗୋଟେ ଦିନ ଫାଷ୍ଟ ଦିନ ଗଲୁ ଉ ଠିକ୍ ଖାଇ ମାନେ ଟିଫିନ୍ କରିଦେଇକି ଆଠଟା ନଅଟା ରୁ ପାଣିରେ ପଶିଲୁ, ସମୁଦ୍ର ପାଣିରେ ବାହାରିଲୁ ସ ସନ୍ଧ୍ୟା ଚାରିଟା ପାଞ୍ଚଟା, ତମେ ବିଶ୍ଵାସ କରିବନି! ଏଇ ଦେହର କଲର ଆଉ ମୁହଁର କଲର।
ହଁ, ହଁ, ପୁରା ବଦଳି ଯାଇଥିବ!
ବଦଳିନି। ମୁଁ ମାସେ ଦି, ମାସେ ଯାଏ। ମତେ ଯିଏ ଦେଖିଲା, ଖାଲି କହିଲା ମାଁ, ତୁ ଏତେ କଳା କେମିତି ପଡିଗଲୁ ଗାଁକୁ ଯାଇଥିଲୁ ନା କଣ? କାହାକୁ କହିବୁ ଯେ ଆମେ ସମୁ ତ୍ର ପାଣିରେ ଗାଧେଇକି, ପୁରା କହୁଛି ସ୍କିନ୍ ଏତେ ଟ୍ୟାନ୍ ହେଇଗଲା।
ପୁରା ଟ୍ୟାନ୍ ପଡିଯିବ ନା ଆଉ। ଲୁଣ ଟା ଖାଲି ଆଉ, ତା'ପରେ ଦିନ ଭରି ରହିଲେ ଆପଣ।
ହଁ, ପୁରା ଖରାରେ ଖେଳିଲୁ, ଖେଳିଲୁ, ଖେଳିଲୁ ମାନେ ଭଲ ଲାଗୁ ତ ପାଣି କି ଖରାଟା ବେଶୀ, ଶୀତ ଦିନିଆ ଟାଇମ୍ ଟା ନା।
ହଁ।
ଭଲ ଲାଗୁଥାଏ?
ତାପରେ ମଣିଷ ଜାଣୁଥିବ କି ଏଟା ଉ ମାନେ ଏଟା ହେଲେ ଏମିତି ହବ କିନ୍ତୁ ହେଲେ ବାହାରିବାକୁ ଇଛା ହେଉନଥିବ।
ନାଇଁ ନାଇଁ ମୁଁ ସେତେବେଳେ ବି ମାନେ ଖେଳୁ ଆମେ କିନ୍ତୁ ଏମିତି ସ୍କିନ୍ ଥାଏ ମୁଁ ହେଇଯିବ ବୋଲି ମୁଁ କେବେ ଭାବିି ବି ନଥିଲି ସତ।
ଆଉ ଦିନ ସାରା ରହିଲେ ହବନି ଆମେ ଘଣ୍ଟେ ଦୁଇ ଘଣ୍ଟା ପାଇଁ ରହିକିନା କେମିତି ଦେଖା ଯାଏ ପା। ଆଉ ଦିନ ସାରା ଆପଣ ରହିଲେ କୋହୁଚନ୍ତି ସ
କାହା ମୁହଁକୁ ଦେଖି ପାରିଲୁନି ମୋ ଭାଇ ତ ଏକରେ ଟିକେ ମାନେ କଲର କମ୍ ମାନେ କ କି ରଙ୍ଗ ଟିକେ ଆକ୍ଚୁଆଲି କଳା।
ଶ୍ୟାମଳ।
ହଁ ଶ୍ୟାମଳ କଲର। ମାନେ ସିଏ କଳା ନାଇଁ ନାଇଁ ସିଏ କଳା ମ ହଁ ସିଏ କଳା।
ହଁ।
ମୋ ଭଉଣୀ ଟା ଶ୍ୟାମଳ କଲର ଶ୍ୟାମଳଠୁ ଟିକେ କଲର ହବ।
ବି ଅଧିକ କଲର ହଁ ଆପଣ ପୁରା ସଫା?
ହଁ ପୁରା ବି ସଫା ନୁହଁ କିନ୍ତୁ ଗୋରାରେ ଯିବି ସ ସଫା ଯେ ତ ପୁରା ଫରେନର ଭଳିଆ ହବା ସିଏ ସଫା ନୁହଁ।
ଆଉ କଣ ତମେ ଆଉ କଣ ରସିଆନ୍ ହେଇଥାନ୍ତ।
ହେଲା ତମେ ବିଶ୍ୱାସ କରିବନି ଯାହା ତ ଦେଖାଗଲା ମୁହଁ କାନ। ହ କୁଆଡେ଼ ଯାଇ ବି ହେଲାନି ମତେ ଏତେ କଳା କଳା ଦେଖାାଗଲା ମୁଁ କଲି କାହିଁ ସେ ଭୁଲ କଲି। ଆ ସେଦିନଠୁ ଆଜି ଯାଏଁ ସତରେ ସମୁଦ୍ର ପାଣିରେ କିଏ ବି ମତେ ଗାଧେଇବାକୁ କହିଥିବୁ ଜମା ଶୁଣିବିନି ଏ ୱଣ୍ଡ୍ରେଲା କି ୱାଟର ପାର୍କରେ ବି ଗାଧାଏନି ମୁଁ। ସେମିତି ମୁଁ ବି ସେଇ ଆଉ ଗୋଟେ ଫୁଲ ନଖରା ଭିତରେ ବି ହେଇଛି ୱାଟର ପାର୍କ ବହୁତ ପୁରୁଣା।
ଓହୋ ନା ସେଇଟା ଦେଖିନି।
କଟକ ଭୁବନେଶ୍ଵର ମଝିରେ ସେଇଟା ଗୋଟେ ହେଇଛି ଫାଷ୍ଟ ଫାଷ୍ଟ ହେଇଥିଲା ସେଇଟା ଏବେ ତ ଖୋର୍ଦ୍ଧା ପାଖରେ ହେଲା ସେଟା ଫାଷ୍ଟ ହେଇଥିଲା ସେଠିବି ସେମତି ଦେଇକି ସେଟା ଆମ ଆମ ଗାଁ କୁ ଯିଆକୁ ରାସ୍ତା ଟା।
ହଁ।
ସେଇଠି ଗାଧେଇକି ଆମେ ଗାଁକୁ ଗଲାବେଳକୁ ଥରେ ଆସ ଆସିଲା ବେଳକୁ ପଶିକି ଆସିଲୁ ବେଶୀ ନାହିଁ ଦି ତିନି ଘଣ୍ଟାରେ ବି ସିଏ ବି କଲର ଚେଞ୍ଜ କରିଦଲା ମୁହଁର। କାନର ମୁଁ ସେଦିନଠୁ କାନ ମ
ସଫା ଅଛ ଯୋଉ ଖରା ଖୁରୀ ଟିକେ ହେଲେ ତମର ଟିକେ ଟ୍ୟାନ୍ ପଡିକି ଇଏ ହେଇଯା
ଅ ଅ କୁହନା ଏମିତି କଲର। ମୁଁ ତା ପରଦିନଠୁ ଭାବିଲି ମୁଁ କହିଲି ଆଉ ଭରଦର୍ ମତେ କିଏ ମାରଲେ ବି ମୁଁ ପାଣିରେ ଆସିକି ଗାଧେଇବିନି। ସେ କଲର ଆସୁ ଶୁନି ଦି ମାସ କଣ ତିନି ମାସ ଯାଏ ସେ କଲର ଯୋଉଟା ତମେ ଛାଡି ଯାଇଛି ଆଉ ଆସୁନି। ଆଗ ବର୍ଷ ବର୍ଷ ଧ ଧରିକି ରହିବ ତାପରେ ସେ କଲର ଆସିବ। ଏତେ ଖାଇ ପିଇକି ଲାଭ କଣ ମୁଁ ଏବେ ଜୁସ୍ ପିଇକି କିଛି ଲାଭ ଭ ନାହିଁ ଏୟା ଆଉ କଣ କରିବା। ଏ ବୁଲାବୁଲି କୋଉ ଟିକେ ଗଲେ ବାହାରକୁ ଭଲ ଲାଗେ ଆଉ ଆଉ ତମେ ଖୁଦୁରୁକୁୁଣିକି ଯାଅ? ଗୋଟେ କୋଉଠି ବୁଲାବୁଲି କରିକି ଆସ।
ଠିକ୍ ଅଛି।
ଅ-ଫ ହଉ ଯାଅ ଘର ଫର ଓଳାଓଳି କରିବ।
ହଁ ସନ୍ଧ୍ୟା ଫନ୍ଧ୍ୟା ଦବା। ହଉ ଠିକ ଅଛି ରଖୁଛି ତାହେଲେ
ରଖୁଚି।